ହୁ
ହ୍ୟାଲୋ ହ୍ୟାଲୋ।
ହଁ ଭାଇ କୁହନ୍ତୁ ଭାଇ ନମସ୍କାର।
ହଁ ନମସ୍ କଣ କରୁଛନ୍ତି? ଏଇଠି ବସିଥିଲୁ ଆଉ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
କୁହନ୍ତୁ କଣ କରୁ ହନ୍ତି? ତ ମୁଁ ଏଠି ଖାଇକି ଆସିକି ତ କିଛି ବୁଲାବୁଲି କରୁଛି ବାରିଆଡେ। ତଳି ପଡିଛି ମେଘ ବି ବହୁତ ହଉଛି ତ ଏବେ ମେଘ ଛାଡିଛି ବୋଲି ମୁଁ ଖାଇକି ଆସିରି, ଟିକେ ବୁଲାବୁଲି କରୁଛି। ଆଜ୍ଞା।
ହଁ, ହଁ।
ଆପଣ କଣ କରୁଅନ୍ତି ଭାଇ?
ଏଇଠି ଖାଇି ଆସିକି ଶୋଉଥିଲି, ଆଉ ଘରେ ଆଉ।
ଆପଣଙ୍କ ଆଡେ ବି ତ ବହୁତ ମେଘ ହଉଥିବ!
ହଁ ଆମ ଆଡ଼େ ତ ବହୁତ ଜୋର ହଉଛି।
ଆମ ଆଡେ ତ ଏବେ ବହୁତ ମେଘ ହଉଥିଲା। ସକାଳ ତାର ଟୁପର ଟୁପୁ ଚାଲଚି, ଜୋର ବି ହେଲା। ଏବେବି ଟିକେ ଛାଡିକି-ଇ, ଛାଡିଛି ବୋଲି ତ ମୁଁ ଏଠିକି ଆସି ବୁଲୁଛି। ଏଠି ବହୁତ ତଳି ବି ପଡିଛି, ଧାନ ଚାଷ ପାଇଁ ଆ ଧ ତଳି ପୁରୀ ବି ବହୁତ ଖରାପ ହେଇଗଲାଇଁ ତଳିଗୁରା। ମରି ଯାଉଛି ଗଛ ସଢିକି ପାଣିରେ।
ହଁ।
ହୀର ବି କାଟିହଉନି ତ ସବୁଆଡେ ପାଣି, କୁଆଡେ ପାଣି କାଟିବ।
ହୁଁ।
ଆପଣ ବି ତ ଧାନ ଚାଷ କରୁ ଟ୍ରେ କି ଆପଣଙ୍କ ଘରେ କେହି ବାପା ମାଁ ଙ୍କ ପାଇଁ ସାହାଯ୍ୟ କରୁଥିବେ ତ?
ହଁ, ମୋର ତ ଧାନ ଚାଷ ହୁଏ। ଆମର, ଆମର ବହୁତ ଧାନ ଚାଷ ହୁଏ।
ଆପଣ କେବେ ବିଲୁକୁ ଯାଇଛନ୍ତି?
ହଁ, ଆଗରୁ ଯାଏ। ଏବେ ଦି ବର୍ଷ ଖଣ୍ଡ ହବ, ବିଲୁକୁ ଯାଉନାହିଁ।
ଏବେ ଆଉ ଯାଉନାହାଁନ୍ତି?
ନା, ଆଙ୍ଗରୁ ନହେଲ ବିଲୁକୁ ଯାଉ। ତଳି ଫଳି- କରୁ। ଧାନ ଫାନ କଟାକଟି ହୁଏ। ଭୁଆ ଭୁହି କରୁ। ଦେ ଆଉ ଯାଉନି ଆଉ।
ହ୍ୟାଲୋ!
ହାଲୋ!
ହାଲୋ!
ହଁ, କୁହନ୍ତୁ।
ହ୍ୟାଲୋ!
ହାଲୋ!
ହାଲୋ!
କହୁନାହାଁନ୍ତି?
ଆଜ୍ଞା, କୁହନ୍ତୁ।
ହଁ, କୁହ।
ଓ ଆମ ଆଡେ ଏବେତ-ଅ, ମେଘ ଆଉ ଉଠେଇ ଆସିଲାଣି। ପକେଇଲାଣି ବି ଟୁପୁର ଟୁପୁର ହେଲାକି। ପବନ ବି ବହୁତ ଜୋର ଦଉଚି।
ହଁ, ଏମତି ମେଘ ହେଇକା ଲାଗିକି ରହିବ ଅଇକା-ଆ। ଦଶ ଦିନ ଭଳିଆ ଲାଗିକି ରହିବ। ଦଶ ଦିନ ଭଳିଆ ଅଇକା ଲାଗିକି ରହିବ, ମେଘ ଏନ୍ତି।
ଆଜ୍ଞା! ହାଲୋ! ଆଜ୍ଞା! ଆଜ୍ଞା!
ଆଉ ବୁଲାବୁଲି କରିବାକୁ କୁଆଡେ ଯାଇନାହାଁନ୍ତି।
ନା, ତ ଏବେ ମେଘ ଚାଲିଚି। ତ ମୁଁ ର ଜରେ ଅନେକ ଜେଗା ଯାଇଚି ତୀର୍ଥ ସ୍ଥାନ ବୁଲିବାକୁ ଯେମତି! ପୁରୀ, ସାରଳା ଗୋରେଖ୍ ନାଥ। ଅ ଅନେକେ ତୀର୍ଥ ସାନ ବୁଲିଚି ସାଙ୍ଗମାନଙ୍କ ସହ।
ହୁଁ। ଏଇ ରଥଯାତ୍ରାରେ, ଏବେ ଯୋଉ ରଥଯାତ୍ରାରେ ଯାଇନାହାନ୍ତି ବୋଧେ?
ନା ଯାଇନି।
ଅଛି ଟିକେ ପ୍ଲାନ୍ ଅଛି ବୁଲିଆକୁ।
ଆପଣଙ୍କ ରଜ କେମିତି କଣ କଟିଲା, ଟିକେ କହିବେ?
ଆମର ତ ରଜ ତ ଆମ ଗାଁରେ ହୁଏ। ଭୁବନେଶ୍ଵର ରଜ ଆମ ଗାଁରେ ହୁଏ ଫେମସ୍। ଆ ସେଠି ତ ଚାରି ଦିନ ଧରିକି ଆମ ରଜ ହୁଏ। ଆଉ ଛଅ ସାତ ହଜାର ଲୋକଙ୍କ ପାଇଁ କି ଖାଇବା ପିଇଆ ବି ହୁଏ। ବହୁତ ସାରା ଗେମ୍ ଖେଳ ବି ହୁଏ, ପୁଚି ମାନେ ଝିଅ ପିଲାଙ୍କ ପାଇଁ, ଯେ ଯାହା ସେ ସବୁ ଖେଳ ଅଛି, ସବୁ ଖେଳ ହୁଏ।
ଆଉ ଦୋଳି ତ ଲାଗିଥାଏ। ମିନିମମ୍ ପାଁଶହ ଭଳିଆ ଦୋଳି ଲାଗିଥାଏ।
ତ ଆପଣ ଟିକେ ଦୋଳି ଖେଳିଥିବେ? ସାଙ୍ଗମାନ ଆଜ୍ଞା, କୁହନ୍ତୁ?
ଦୋଳି ଆମକୁ କେବେ ମିଳେନି ଖେଳିବାକୁ। ଝିଅ ପିଲା ତ ଛାଡନ୍ତି। ନାଇଁ ଆଉ ଲୋକମାନେ ପ୍ରବଳ ଲୋକ ହୁଅନ୍ତି। ଲାଷ୍ଟକୁ ମାନେ ଆମେ ଆସିକି, ଆମେ ଭଲ୍ୟୁଣ୍ଟର ହେଇଥାଉ ନା ସେଠି ଆମ ଗ୍ରାମରେ। ସେ ଲାଷ୍ଟକୁ ଆମେ ଆସିକି ଭା-ଭଲ୍ୟୁଣ୍ଟର ହେଇଥାଉ ଆମେ ଗାଁ ଗାଁ ରେ
ଆଜ୍ଞା।
ସେଥିପାଇଁ ଆସିକି ବାହାରେ ମାନେ ରହିବୁ। ମାନେ ପୁଅ ପିଲାଙ୍କୁ କାହାକୁ ଆଲାଉ କରୁନୁ।
ଆଜ୍ଞା।
ପୁଅ ପିଲାଙ୍କ ପାଇଁ ର ସେପଟେ ଦୋଳି ବନ୍ଧା ହେଇଚି। କିନ୍ ତୁ ଏପଟେ ଖାଲି ଝିଅ ପିଲାଙ୍କ ର ଖାଲି ହଉଚି ବୋଲି ଝିଅ ପିଲାଙ୍କୁ ଖାଲି ଆଲାଉ
ଆଜ୍ଞା। ସେ ସାଧାରଣ ଲୋକ ଏବେ ରଜ ହଉ ଏଠି ଝିଅ ପିଲାଙ୍କର ପର୍ବ। ଆଉ ଆମେ ପୁଅ ପିଲା ଟିକେ ଖୁସି ହୁଁ ନି-ନିଜର ସଉକ ପାଇଁ ଯାଉ।
ହଁ ଆମେ ବି ସେମତି ପୁଅ ପିଲା ମାନେ ପୁଅ ପିଲା ବାହାର ବୁଲିବେନି ବୋଲି ତାଙ୍କ ପାଇଁ ବି ସେପଟେ ଦୋଳି ଲଗା ହେଇଚି। ସେପଟେ ପୁଅ ପିଲା ଝିଅ ପିଲା ଯିଏ ଯାଆନ୍ତୁ। କିନ୍ତୁ ଏପଟ ସାଇଡ ରେ ଖାଲି ଝିଅ ପିଲା ଆଉ। ପଛକୁ ଭଲସେ ପାଳନ କରିବା କଥା।
ଆଜ୍ଞା। ତ ଆମ ଗାଁରେ ବି ଏହିପରି ପାାରଣ ହୁଏ। ତ ଏବେ ବି ପିଲା ଆଉ ନାହାନ୍ତି ତ। ପାଠ ପଢ଼ା ପାଇଁ ବାହାରୁ ଚାଲିଗଲେଣି ପଢ଼ିବା ପାଇଁ।
ହୁଁ।
ତ ଏବେ ବି କିଛି ଖାସ୍ ନାହିଁ ତ, ଏତେ ବଡ଼ କିନା ନହେଲେ ବି ପିଲାମାନେ ନିଜ, ନିଜ ବାରିଆରେ ଗଛରେ ଦୋଳି ଲଗେଇକି ଖେଳନ୍ତି। ତ ଆମେ ପୂଅ ପିଲା ବି ତାଙ୍କ ସାଙ୍ଗରେ ମଝିରେ, ମଝିରେ ଯାଉ ଖେଳିବା ପାଇଁ। ନିଜ ଯେହେତୁ ଭାଇ ଭଉଣୀ ଆମେ। ଆଉ ସମସ୍ତଙ୍କର।
ହୁଁ।
ତ ସେଇଠୁ, ତାପରେ ଆମେ ବି ସାଙ୍ଗମାନେ ମିଳିମିଶିକି ଏ ଯାଉ ବୁଲିବା ପାଇଁ। ବିଭିନ୍ନ ତୀର୍ଥ ସ୍ଥାନକୁ ହଉ, କି ସମୁଦ୍ର ଫୂଳ ହଉ। ଯାଉ ବୁଲିବା ପାଇଁ, ଏବଂ ଭୋଜି ଭାତ କରିକି ଆସୁ। ତ ଆପଣ ବି ଏମିତି ବୋହୁତ୍ ଜାଗା ଯାଇଥିବେ।
ରଜରେ। ରଜରେ ତ ଆମେ ଏଇଠି ଥାଉ। ଆଉ କୁଆଡେ ଯାଇ ହୁଏନି ରଜରେ।
ଆପଣଙ୍କ ସାଙ୍ଗମାନଙ୍କ ସାଙ୍ଗରେ ଆପଣ ଯେତେବେଳେ ଭୋଜିଭାତ କରନ୍ତି ତ କିଛି ଅନୁଭୂତି ଥିବ? ତ ମୁଁ ଜାଣିପାରେ କି?
ଭୋଜି ଭାତ କଲେ ଭାଇ ଦେଖ ଯୋଉ ଦିଜଣ ଫାଷ୍ଟରୁୁ ବୁଝୁଥିବେ ସେଇ ଦି ଜଣ ଦେଖିବ ଲାଷ୍ଟ୍ କୁ ହିଁ ଥିବେ ତାଙ୍କ ସାଙ୍ଗରେ ଆଉ କେହି ନଥିବେ। ସେ ଦି ଜଣ ସମୟ ସବୁ କର ଥିବେ ସବୁ ବୁଝାବୁଝି କରିଥିବେ ସବୁ ଜିନିଷ ଆଣୁଥିବେ ଆଉ ଅଲଗା ମାନେ ଯଦିବି ମି ଝିଅ ପିଲା ମିଶିକି କରନ୍ତି ଝିଅ ପିଲା ଆସିବେ ଖାଲି ଖାଇ ପିଇକି ଯିବେ। କିଛି କାମ କରିବେନି ପୁଅ ପିଲା ବି ସେଇଆ ଯ ଅଧା ଯୋଉ ଦି ତିନି ଜଣ କାମ କରୁଥିବେ ସେଇ ଦି ତିନି ଜଣ ହିଁ ଲାଷ୍ଟ୍ କୁ ସବୁ ବୋଝ ମୁଣ୍ଡେଇବେ। ଆଉ ଯଦି ଟିକେ ବି କଣ ଖରାପ ହେଲା ନା ଏଇ ଦି ଜଣ ସକାଶେ ହେଲା।
ଆଜ୍ଞା।
ଏମିତି ବହୁତ୍ ଜାଗା ରେ ହଉଛି ମାନେ ସବୁଆଡ଼େ ନୁହଁ ବହୁତ୍ ଜାଗାରେ ଏମିତି ହଉଛି ଆଉ।
ହଁ ଏଇ ଆପଣ ଯୋଉ କହିଲେ ଏଇ କଥା ଗୁଡ଼ା ସେଟା ବି ମୋ ସାଙ୍ଗରେ ବିତିଚି। ତ ମୁଁ ସବୁ କଥା ବୁଝାବୁଝି କରେ ଆମ ସାଙ୍ଗ ମାନେ ଭୋଜି ଭାତ କଲାବେେଳେ।
ଭଲ ହଉ କି ଖରାପ ହଉ ଖାଦ୍ୟ ଯଦି ବି ଭଲ ଲାଗିଲା। ପିଲାକୁ ପିଲା ଭଲ ବି କହିବେନି ହେଇଚି ବୋଲି। ଏବେ ବର୍ଷା ଦିନ ସାଧାରଣତଃ ଆମେ ବସିକି ସମସ୍ତେ ଲୁଡ଼ୁ ଖେଳୁ କ୍ୟାରମ ଖେଳୁ। ହ ଅନେକ ଗୁଡ଼ିଏ ଖେଳ ଖେଳୁଚୁ ଏବେ ତ କୁଆଡ଼େ ଯାଇ ହଉନି କ୍ରିକେଟ୍ ବି ଖେଳି ହେଉନି କି ଭଲିବଲ୍ ଖେଳି ହଉନି। ହ
ଆମେ ତ କ୍ରିକେଟ୍ ମାନେ ବାରମାସ ଖେଳୁ। ବର୍ଷା ଦିନେ କେବଳ ଫୁଟବଲ୍ ଖେଳୁ।
ବର୍ଷାଦିନେ ଭଲିବଲ୍ ଖେଳୁ ନହେଲେ ଆମେ ଏଠି ଲୁଡ଼ୁ ବସି ଖେଳୁ ବିଭିନ୍ନ ଗେମ୍ ଖେଳୁ ତାସ୍ ଖେଳୁ।
ଓ ହୋ।
ତ ଆଉ କିଛି କୁହନ୍ତୁ। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମାନେ ଦାଦା, ବାପା, ଭାଇ। ଦାଦା ଖୁଡ଼ୀ ତାଙ୍କ ଝିଅ ଆଉ ଦି ଜଣ।
ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି? ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅ ଆପଣଙ୍କ ଘରେ?
ଆମ ଘରେ ବି ବାପା, ମା, ଭାଇ, ଭଉଣୀ। ଅଛନ୍ତି ସମସ୍ତେ ଭଲ ଅଛନ୍ତି। ଆଜ୍ଞା।
ଆପଣ ପଢ଼ାପଢ଼ି କରୁଛନ୍ତି ନା ଜବ କରୁ
ପଢ଼ାପଢ଼ି।
କଣ ପଢ଼ାପଢ଼ି? ପ୍ଲସ୍ ଥ୍ରୀ। ମୋର ବି ପ୍ଲସ୍ ଥ୍ରି ଫାର୍ଷ୍ଟ ଇୟର ଟା।
ଫାଷ୍ଟଇୟର।
ଲାଷ୍ଟ୍ ଇୟର। ହ୍ୟାଲୋ।
ହ୍ୟାଲୋ।
ହୁଁ କୁହନ୍ତୁ।
ଏବେ ଏବେ କଣ କରୁଛନ୍ତି ଆପଣ?
ଆଉ ବର୍ଷା ପାଗ କୁଆଡ଼େ ତ ଯିବାକୁ ଇଚ୍ଛା ନାହିଁ ବସିଛି ଆଉ କଣ କରିବି। ସକାଳୁ ଗୋଟାଏ ଘରେ ବସି ବସି ବୋ଼ରିଙ୍ଗ ଯାଉଛି।
ଆଜ୍ଞା ଆମର ବି ଏଠି ବହୁତ ମେଘ ଆଇଲାଣି ପକେଇଲାଣି ବି ଟୁପୁ ଟୁପରୁ ଫେରେ ପରେ ଯାଇ ବନି ତ ମୁଁ ଏଇଠି ବାହାରେ ବୁଲୁଥିଲି ତା ଘରକୁ ଯିବାକୁ ପଡିବ ମତେ।
ହଁ ବର୍ଷା ହେଲାଠୁ ଗୋଟେ ବୋରିଂ ଲାଗେ ଘରେ ବସିବାକୁ। କ
ମଶା ବି ହଉନାନ୍ତି ବର୍ଷା ଦିନେ। ବହୁତ ମର୍ଷା, ମାଛି, ପାଣି, କାଦୁଅ ତ ଗାଁ ନା। ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ତ ବର୍ଷା ଦିନ ତ ମଛା ମଶା ମାଛି ତା ବହୁତ ହୁଅନ୍ତି ଆଉ। ତାଙ୍କର ବି ସାମ୍ନା କରିବାକୁ ପଡୁଛି ଆ ସନ୍ଧ୍ୟା ହେଲା ମାନେ ମଶ । ବର୍ଷା ଦିନଉ। ବହୁତ ଅସୁବିଧା।
ହଁ ହଉ।
ଆଜ୍ଞା।
ହଁ ହଉ ଆଉ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।